ନମସ୍କାର ଜୟ ଜଗନ୍ନାଥ।
କେମିତି ଅଛନ୍ତି?
ବହୁତ ବଢିଆ ଅଛି ଆପଣ?
ମୁଁ ବି ବହୁତ ଭ ଅଛି।
ଆଛା ଆଜ୍ଞା
କଣ କରୁଚନ୍ତି?
ମୁଁ ଭୋଜନ କରିକି ଘରେ ହିଁ ବସିଛି ଆଉ ଆପଣ
ଆଜ୍ଞା ସାର୍ ମୁଁ ବି
ଆଛା ଆଛା ତ ଆପଣଙ୍କ ସେଠି ସବୁ ଭଲ। ହ
ଆପଣଙ୍କର ପଟେ ପାଣିପାଗ ଟା କେମିତି କରିଛି?
ବଢିଆ ଅଛି ବହୁତ ବଢିଆ ଅଛି ଯେମିତି କିି ଏତେ ଏବେ ତ ପୁରା ବର୍ଷା ହିଁ ହଉଚି ବର୍ଷା ଛାଡିବାର ନାହିଁ ଉଠଉନି। ତ ପାଗ ବହୁତ ବଢିଆ କରଛି ଆପଣଙ୍କ ସେଠି?
ଆମର ତ ସକାଳୁ ଆମର ବି ଏ ଚାରି ପାଞ୍ଚ ଦିନ ହେଲାଣି ଲଗାତାର ବର୍ଷା ତ ଲାଗି ରହିଛି।
ହଁ
ଆବଂ ଏଇ ଆଜି ବି ସକାଳୁ ଚାଲିଛି ବର୍ଷା ଏବେ ଯାଇ ବିି ପଡୁଛି ମୁଁ ବର୍ଷାର ଆନନ୍ଦ ନଉଚି ଆଉ।
ଆଛା ଆଛା ତାହେଲେ ବର୍ଷା ରେ ଆପଣ ବହୁତ ଆନନ୍ଦ ନଉଛନ୍ତି। ଠିକକଥା ତାହାଲେ ଆପଣ ଗୋଟେ ବର୍ଷା ପ୍ରେମୀ ମଣିଷ।
ଆଜ୍ଞା ଆଜ୍ଞା।
ବହୁତ ବଢିଆ ବହୁତ ବଢିଆ। ଆପଣ ଓଡିଶା ସଂସ୍କୃତି ବିଷୟରେ କଣ ଜାଣିଛନ୍ତି ଆପଣ?
ଓଡିଶାରା ସଂସ୍କୃତି ବିଷୟରେ ସହାଏ ହଁ ସେମିତି କିଛିଟା ତ ଜାଣିଚି।
ହଁ। ତ କଣ ଜାଣିଛନ୍ତି ଟିକେ ମତେ ଟିକେ ପ୍ରଦାନ କରିବେ। ତ ମୁଁ ଇଚ୍ଛୁକ ହେବି କିଛିଟା ମୁଁ ଆପଣଙ୍କଠୁ ଜ୍ଞାନ ପ୍ରାପ୍ତ କରିପାରିବି।
ଆଚ୍ଛା
ଶୁବା ଯାଉଛି ମୋର କଥା ଆପଣଙ୍କୁ ଆଜି ଆଜ୍ଞା ମୁଁ କହିଲି ମୋ କଥା ଶୁଭା ଯାଉଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ଶୁଭା ଯାଉଛି।
କହିବା ହେତୁ ମୁଁ କହୁଛି କି ଆପଣଙ୍କୁ କି ଆପଣ ଓଡିଶା ଓଡିଶା ସ ବିଷୟରେ କିଛି ଜାଣିଛନ୍ତି ତ ଜାଣିଛନ୍ତି ତ ମ କିଛିଟା କୁହନ୍ତୁ ମୁଁ ଆପଣଙ୍କ ବିଷୟରେ ମାନେ ଓଡିଶା ସଂସ୍କୃତି ବିଷୟରେ କିଛି ଜାଣିପାରିବି ମୁଁ ବହୁତ ଇଛୁକ ଅଛି ଆପଣଙ୍କଠୁ ଜ୍ଞାନ ପାଇବା ପାଇଁ।
ସାର୍ ନିହାତି ମୁଁ ଯେତିକି ଜାଣିଚି ସେତିକି ଆପଣଙ୍କୁ କହିବାକୁ ମୁଁ ଚେଷ୍ଟା କରିବି ଭଲ ଭାବରେ।
ଆଜ୍ଞା।
ଆଉ ଆପଣ ଆ ଶୁଣିକି ଶିଖିବାକୁ ବହୁତ ଇଚ୍ଛୁକ ଅଛନ୍ତି ସେତିକି ଶୁଣିକି ମତେ ବହୁତ ଖୁସି ଲାଗୁଛି ସାର୍।
ଏଇ ଆମର-ଅ-ଅ ଓଡିଶା ସଂସ୍କୃତି ହଉଛି ମାନେ ଓଡିଶା ଭାରତର ଏକ ପ୍ରାଚୀନ ରାଜ୍ୟ। ଯାହା ନିଜର ସମୃଦ୍ଧ, ସଂସ୍କୃତି ଓ ପାରମ୍ପରା ପାଇଁ ପ୍ରସିଦ୍ଧ।
ଯା ଆଛା ଆଛା।
ଆଜ୍ଞା କୁ। ଏବଂ ଓଡିଶାର ସଂସ୍କୃତି ଧାର୍ମିକ ଭାବନା ଯେମିତି କଳା ସାହି ତ୍ୟ ଓ ପର୍ବପାର୍ବା ପର୍ବପର୍ବାଣୀରେ ପରିପୂର୍ଣ୍ଣ। ଆମର ଓଡିଶା ଟା ଆମର ଏମିତି ପର୍ବ ପର୍ବପର୍ବାଣୀରେ ହିଁ ଆମର ପରିପୂର୍ଣ୍ଣ। ଆମର ଯେତେ ପର୍ବ ପର୍ବାଣୀ ଆସିଲେ ବି ସେଟା ସରୁ ନଥିବ।
ଆଛା ଆଚ୍ଛା ତ କହୁଛି ନା ଆପଣ କହିବା ହେତୁ ବାର ମାସରେ ତେରଟା ପର୍ବ ଯେମିତି।
ଆଉ ଏବଂ ଆମର-ଅ-ଅ-ଅ କି ଜଗନ୍ନାଥ ସଂସ୍କୃତି ଓଡିଶାର ଗୌରବ ଓ ପରିଚୟ। ଜାଣିଛନ୍ତି ଆପଣ ହଁ ଜାଣିଥିବେ ଏଇଟା ତ ନିହାତି ଜାଣିଥିବେ।
ହଁ
ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡି ଶାର ସ୍ଥାପତ୍ୟ କଳାର ଏକ ଉଦ୍ଭୁତ ନମୁନା। ଏଇଟା ବି ଜାଣିଥିବେ ଆଜ୍ଞା। ଏବଂ ଆମର ରଜ ପର୍ବ କୁମାର ପୂର୍ଣ୍ଣିମା, ନୂଆଖାଇ ଓ ମକର ସଂକ୍ରାନ୍ତି। ଧୂମ ମାସରେ ପାଳନ କରାଯାଏ ଜାଣିଛନ୍ତି ଆପଣ।
ଆଚ୍ଛା ଠିକ୍ କଥା କହିଲେ ମାମ୍।
ବହୁତ ଧୁମଧାମ୍ ରେ ପାଳନ କରାଯାଏ ଏଇଟା। ଆଉ-ଉ-ଉ ସବୁଠୁ ରଜ ପର୍ବ ଟା ବହୁତ ଧୁମଧାମ ରେ ପାଳନ କରାଯାଏ। ଓଡିଶାର ଭାଷା ଭାରତର ଏକ-ଅ-ଅ ଅଷ୍ଟ୍ରୀର ଭାଷା ଭାବ ସ୍ୱାକ୍ ସ୍ଵଗତ କରାଯାଇଛି।
ବଢିଆ ବହୁତ ବଢିଆ।
ଏଇ-ଇ-ଇ-ଇ ଓଡିଶା ସାହିତ୍ୟ ବହୁ ପ୍ରସିଦ୍ଧ କବି ଓ ଲେଖକ ଦ୍ଵାରା ସମ୍ବଦ୍ଧ ହୋଇଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଦା ତାପରେ ଆପଣ-ଅ-ଅ ଆଉ କଣ ଜାଣିଛନ୍ତି?
ଆଉ ସାର୍ ଆମର ଓଡିଶାର ସଂସ୍କୃତି ଭାରତୀୟ ଐତିହ୍ୟର ଏକ ମୂଲ୍ୟ ସମ୍ପଦ। ଏମିତି ଓଡିଶାର ଭାଷା ଭାରତରେ ଏକ ଶାସ୍ତ୍ରୀୟ ଭାଷା ଭାବେ-ଏ-ଏ ସକ୍ରିତ ଏବଂ-ଅ-ଅ ଆମର-ଅ-ଅ ଏଇ ଯୋଉ ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ର କଳା ଓଡିଶାର ପ୍ରସିଦ୍ଧ। ଏଇଟା ହସ୍ତଶିଳ୍ପ।
ଆଛା ଆଛା।
ଆଜ୍ଞା। ଏ-ଏ-ଏ-କ୍ କୋଣାର୍କ ସୂର୍ଯ୍ୟ ମନ୍ଦିର। ଆପଣ କୋଣାର୍କ ମନ୍ଦିର ଯାଇଥିବେ ତ ଭୁବନେଶୂରରେ ଯୋଉ ଅଛି?
କୋଣାର୍କ ମନ୍ଦିର ନାହିଁ। ମୋ-ଓ-ଓ ସେତିକି ଭାଗ୍ୟ ଆସିନି କି ମୁଁ କୋଣାର୍କ ମନ୍ଦିର ଯାଇ ଯାଇପାରି ନାହିଁ। କିନ୍ତୁ ପୁରୀ ଯାଇଛି। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଛି କିନ୍ତୁ କୋଣାର୍କ ମନ୍ଦିର ଯାଇନି ଏ ଏତେ ଭାଗ୍ୟ ନାହିଁ କାହିଁ କହିଲେ? ଦେଖିବା କୋଉ ଦିନ ପ୍ରଭୁଙ୍କର ଇଛା ଯିବକୁ।
ପ୍ରଭୁ କହିଇଛ ପ୍ରଭୁ ଜଡରି ଲଗେଇବେ ତ ନିହାତି ସରି ଯାଇପାରିବେ ଆପଣ।
ଆଜ୍ଞା
ପ୍ରଭୁ ଯଦି ଡରି ଲଗେଇବ ତ ଆପଣ ନିହାତି ଯାଇପାରିବେ।
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ତ ଆପଣ ବି ଜାଣିଥିବେ ସେଇଟା ନା
ତ ଆପଣକୁ ଜାଣିଥିବେ
ଆଜ୍ଞା ସେଇଟା ଆପଣଙ୍କ ହାତରେ ଲେଖା ନାହିଁ କି ଆପଣ ତ ଜାଣିଥିବେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପଇସା ଲୋଡା ଦରକାର ନାହିଁ ପଇସାର
ଆଜ୍ଞା ଆ
ମହାବଳ ଯଦି ଚାହିଁବେ ଯଦି ଜଗନ୍ନାଥ ଜଗତରୁ ଜମିଦାର ଯଦି ଚାହିଁବେ ଯେ ନା ସିଏ ମୋ ପାଖକୁ ଆସୁ ତ ସିଏ ଯୋଉଠି ଥିଲେ ବି ତା ପାଖ ଖେରେ ଅ ଫୁଟି କଉଳଡିଟେ ନଥିଲେ ବି ସେ ଯାଇକି ଭଗବାନଙ୍କୁ ଦର୍ଶନ କରିକି ଆସିବ। ଆଉ ଗୋଟେ ଗୋଟେ ଜଣଙ୍କ ଜଣଙ୍କ ପାଖେ କୋଟି-କୋଟି ଟଙ୍କା ଥାଇକି ବି ସେମାନେ ମହାପ୍ର ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତିନି।
ଆପଣ ଆପଣ ତ ଶୁଣିଥିବେ କି କି ଆମର ବିଦେଶୀ ଜଣେ କି ଜୟ ଶ୍ରୀ ଜଗନ୍ନାଥଙ୍କୁ କେତେ ପଇସା ଦାନ କରିଥିଲେ। କିନ୍ତୁ ସିଏ ଆମର ହିନ୍ଦୁ ନ ହେଇଥିବାରୁ ତାକୁ ମନ୍ଦିର ଭିତରକୁ ପ୍ରବେଶ କରିନଥିଲା ଆପଣ ତ ଜାଣିଥିବେ ଏଇଟା?
ଶୁଣିଥିଲି ଜାଣି ତ ନାହିଁ ଶୁଣଥିଲି ଏମ ଟିକେ ଟିକେ। ଭଲରେ ବି ଶୁଣିନି ମୁଁ ଯଦି ଆପଣ କ ହିବେ ତ ମୁଁ ବି ସେ ବିଷୟରେ କିଛି ଜାଣିବାକୁ ଇଚ୍ଛୁକ ଅଛି।
ସେଇଟା ମ୍ୟାମ ଦେଖନ୍ତୁ ସେଇ ହଉଛି ଆମର ପରଦେଶୀ ଜଣେ ବ୍ୟକ୍ତି କି ଶ୍ରୀ ଜଗନ୍ନାଥଙ୍କୁ। ବହୁତ ପଇସା ମାନେ ସେଇଟା ଆମର ଇଂଲିଶ ୱାର୍ଡ଼ରେ କୁହନ୍ତି। କି କେତେ କୋ ଓ ମାନେ ଜଗନ୍ନାଥ କୁ ପ୍ରଦାନ କରିଥିଲେ। କିନ୍ତୁ ସେ ହିନ୍ଦୁ ନ ହେଇଥିବାରୁ ତ ତାକୁ ମନ୍ଦିର ଭିତରୁ ପ୍ରବେଶ କରାଗଲା ନାହିଁ କାହିଁକି ନା ଜ ଜ ଆପଣ ତ ଶାସ୍ତ୍ରରେ ଲେଖା ଜାଣିଥିବେ କି ଜଗନ୍ନାଥରେ ଜଗନ୍ନାଥଙ୍କ ମନ୍ଦିର ଭିତରୁ ଯିଏ ବି ଯିବ ହିନ୍ଦୁ ଲୋକ ହିଁ
ଯେ ବି ଯିବେ ଅଜ୍ଞା ଆଜ୍ଞା। ମାନେ ହିନ୍ଦୁ ଧର୍ମରେ ଆମର ଯିଏ ବି ଆମର ଜଗନ୍ନାଥ ମନ୍ଦିରକୁ ଯିବ। ହିନ୍ଦୁ ଧର୍ମରେ ଜନ୍ମ ନେବାକୁ ପଡିଥାଏ। ଆଜ୍ଞା!
ସମେସ୍ତ ଜଗନ୍ନାଥ ଶ୍ରୀ ଜଗନ୍ନାଥ କୁ ଦର୍ଶନ କରିପାରିବିନି? ସେଥିପାଇଁ। ସେଥିପାଇଁ ତ ଶ୍ରୀ ଜଗନ୍ନାଥ ଏବେ ଆମର ରଥଯାତ୍ରା ତ ଆପଣ ଜାଣିଥିବେ? ସେଥିପାଇଁ ଶ୍ରୀ ଜଗନ୍ନାଥ କି ମୁଁ ସମସ୍ତିଙ୍କି ଦର୍ଶନ। ଦେଖା କରିବା ପାଇଁ ଶ୍ରୀ ସେ ରଥରେ। ଭ୍ରମଣ କରୁଛନ୍ତି ଯୋଉ ଗୋଟେ ଦିନ କି ଦି ଦିନ କି ନଅ ଦିନ ଯାଏ ଯୋଉ ମାଉଜୀ ମା ଘର ଟିକି ଯାଉଛନ୍ତି।
ଅଂ ହଁ।
ସେଥିପାଇଁ ସେ କହୁଛନ୍ତି କି ମୋର ସମେସ୍ତେ। ଆପଣ ତ ଜାଣିଥିବେ ଜଗନ୍ନାଥ ବିଷୟରେ ମୁଁ କହିବି କଣ? ଆଜ୍ଞା?
ଆମର ପୁରୀର ରଥଯାତ୍ରା ତ ସମଗ୍ର ବିଶ୍ଵରେ ପ୍ରସିଦ୍ଧ।
ବିଶ୍ୱ ସମଗ୍ର ବିଶ୍ୱରେ ନାଁ ଆପଣଙ୍କ ଜାଣିପାରି ଜଗତରନାଥ ଜଗନ୍ନାଥ, ବୁଝିଲେ କି? ତ ଆପଣ ଯାଇଛନ୍ତି ପୁରୀ ତାହେଲେ କେବେ?
ଆଜ୍ଞା, ମୁଁ ବହୁତ ପୁରୀ ଯାଇଛି ମୁଁ, ଦେଖିଛି ମହାପ୍ରଭୁଙ୍କୁ ଦର୍ଶନ କରିକି ଆସିଛି
ଆଚ୍ଛା ଆଚ୍ଛା, ତ ଆପଣ ତ ଜାଣିଥିବେ ପୁରୀର ଆପଣ ତ ଜାଣିଥିବେ ପୁରୀ ବିଷୟରେ ଦେଖନ୍ତୁ, ମୁଁ ଯେତିକି ଜାଣିଛି ଆପଣଙ୍କୁ ମୁଁ କହୁଛି ଦେଖନ୍ତୁ ପୁରୀର ଉଚ୍ଚତା ହଉଛି, ଆପଣ ତ ଜାଣିଥିବେ ପୁରୀ ଉଚ୍ଚତା ବିଷୟରେ ପୁରୀର ସେଇ ପୁରୀ ଜଗନ୍ନାଥ ମନ୍ଦିରର ଉ-ଉ-ଉଚ୍ଚତା ଜାଣିଛନ୍ତି ତ ଆପଣ?
ମନ୍ଦିର ଉଚ୍ଚତା ହ୍ୟାଲୋ
ହଁ କହନ୍ତୁ, କୁହନ୍ତୁ।
ଆଜ୍ଞା ତାରପୁରରୁ ଉଚ୍ଚତା ତ ମୁଁ ଯେତିକି ଜାଣିଛି, ଅ ପୁରୀର ଉଚ୍ଚତା ବୋଧେ, ଆ ଇମ୍ ପ୍ରାୟ ଅ ପଅଁଷଠି ମିଟର।
ଆଜ୍ଞା।
ମାନେ ଏଇ ଯୋଉ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ଉମ୍ ମୁଖ୍ୟ ଶିଖରର ଉଚ୍ଚତା ପ୍ରାୟ ପଅଁଷଠି ମିଟର, ଦୁଇଶହ ଚଉଦ ଫୁଟ ଅଟେ ବୋଧେ?
ଆଜ୍ଞା?
ଅଭି ନୁହଁ ସାର୍ ହଁ ହିଁ।
ଏବଂ ଆମର ପୁରୀର ଉଚ୍ଚତା ସମୁ ଆମର ପୁରୀର ଉଚ୍ଚତା ସମୁଦ୍ର ପତ ଅବ ଆମର ସମୁଦ୍ର ପତନ ଠାରୁ ପ୍ରାୟ ଛଅ ମିଟର, କୋଡିଏ ଫୁଟ ଅଟେ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା। ଦେଖନ୍ତୁ ତ ଆପଣ ଜାଣିଥିବେ ଆଉ ପୁରୀଙ୍କର ଯୋଉ, ପୁରୀ ମନ୍ଦିରରେ ଉପରେ ଯୋଉ ଲାଗିଛି ସେଇଟା ଆପଣ, କଣ କୁହନ୍ତି ସେଟାକୁ? ଆପଣ ଜାଣିଛନ୍ତି?
ସୁଦର୍ଶନ ଚକ୍ର। ଯିଏ କିି ଆମର ମୁଁ କହିଲି ବୁଝିପାରିଲ ତ ଅପଣ?
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ଆଜ୍ଞା, ସାର୍ କୁହନ୍ତୁ।
ହାଲୋ।
ହାଲୋ, ଆଜ୍ଞା ସାର୍ କୁହନ୍ତୁ।
ମୁଁ କହିଲି, ପୁରୀର ଉଚ୍ଚତା ତ ଆପଣ ଜାଣିଥିବେ? ଆଉ ପୁରୀଙ୍କର ପୁରୀର ଯେ କି ହାଇଡି ଯେ ମନ୍ଦିରର ଛାଇ ଆ-ଆଜି ଯାଏଁ କୁଆଡେ ପଡିନି। ଆପଣ ବି ତ ଜାଣିଥିବେ?
ଆଜ୍ଞା ଆଜ୍ଞା। ଏବଂ ସେଇ ଆମର ପତକାଟା କୋଉ ପଟେ ଉ-ଉଡେ ସେଇଟା ଆପଣ ଜାଣିଚନ୍ତି?
ଆଜ୍ଞା?
ଆମର ଯୋଉ ପୁରୀ ମନ୍ଦିରର ଯୋଉ ପତକାଟା ଯୋଉ ଆମର ଜଗନ୍ନାଥଙ୍କର ଉପରେ ଯୋଉ ଲାଗିଥାଏ ସେଇ ଯୋଉ ଚକ୍ରରେ ଯୋଉ ଲାଗିଥାଏ, ସେଟା କୋଉ ପଟେ ଉଡେ ସେଇଟା ଆପଣ ଜାଣିଚନ୍ତି। ବାମ ପଟେ ନା ଡାହାଣ ପଟେ?
ଦେଖନ୍ତୁ ମୁଁ କହୁଚି। ସେଇଟା ସେମିତି ତ କିଛି ନାହିଁ। ଯେମିତି ଆମର ପବନ ଗୋଟେ ସାଇଡ ପଟେ ହୁଏ। ତ ତାର ପ ଅଳ୍ପ ପଟେ ଯେମିତି ଏବେ ଆମେ ଦେଖନ୍ତୁ ଗୋଟେ ୱାଡ଼ ଆମେ କହୁଚିନି କି ମୁଁ ଫୁଙ୍କିଲି ତ ଆମର ପବନ ଟା କେମିତି ଯାଉଛି? ସ୍ପର୍ଶଟା ସେମି ସିଧା ଯାଉଛି ଆପଣ ତ ଜାଣିଥିବେ। କିନ୍ତୁ ସେ ଜଗନ୍ନାଥଙ୍କର ବାନା ସେ କିି ତାର ଅପୋଜିଟ ପଟେ ବୋହିିବା ଚାଲୁ କରୁ ବୁଝିଲେ କି? ସେ କୋଉ ପଟେ କଣ ସେ ବିଷୟରେ ତ ଜାଣିନି ଠିକ କଥା ଆପଣଙ୍କ ବିଷୟରେ ବହୁତ କଥା ହେଇଥିବାରୁ ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ସାର୍ ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା ନମସ୍କାର।
ନମସ୍କାର।